ଲୋ ହ୍ୟାଲୋ। ହ ଆପଣ ଜାଣିଛନ୍ତି ଆମେ ମୁଁ ଆଜି ଚିକୁୁ ଭାଇଙ୍କ ସହ ଚିକୁ ଭାଇ ତାଙ୍କ ସହ କୋଲାବରେସନ୍ କରି ଗୋଟେ ରିଲ୍ସ ଟେ ପୋଷ୍ଟ କରିଥିଲି। ଚିକୁ ଭାଇ ଦେଖଉଥିଲେ ଯୋଉ । ମନ୍ଦିରରେ ଆପଣ ଯୋଉ କହୁଥିଲେ କ୍ୱାଲିଟି ବହୁତ ଭଲ ଅଛି ଯୋଉ।
। ହଁ, ଆପଣ ଆଉ ଥରେ କହିପାରିବେ ମୁଁ ଶୁଣି ପାରିଲିନି।
ହଁ, ମୁଁ କହିଲି ଯେ ମୁଁ ଯୋଉ ଚିକୁୁ ଭାଇଙ୍କ ସହ ମିଶିକି ଯୋଉ ଗୋଟେ କୋଲବ୍ରେସନ କରିକି ଗୋଟେ ରିଲ୍ ପକେଇଥିଲି ଯୋଉଟା ଚିକୁ ଭାଇ ଦେଖଉଥିଲେ ବ୍ରହ୍ମେଶ୍ୱର ମନ୍ଦିରଠି, ଆପଣ ଯୋଉ କହିଲେ ସେ ବହୁତ ଭଲ କ୍ୱାଲିଟ ଅଛି ବୋଲି।
ହଁ।
ଯୋଉ ସେ ରିଲରେ ଥିଲା କି ଅଦର ଇନ ନାଇଟ୍ ମାନେ ଅଦର ଆ ନାଇଟ ମାନେ ଅନ୍ୟ ଲୋକ ମାନେ ଯିବେ ରାତିରେ ହଁ, ପୁଅ ଝିଅ ଗପୁଥିବେ। ତାପରେ ଆମର ହଁ ଆମେ ମି ଆଟ ନାଇଟ୍ କହିକି ତାପରେ ମିଆ ପାଇଁ ପ୍ରୋ ଆଟ ନାଇଟ୍ କହିକି ତାପରେ ଫ୍ରୀ ଫାୟାର ଖେଳ ହଉଥିବ। ହଁ ସେଇ କମେଣ୍ଟ ଯେ କୌଣସି ଗୋଟେ ପିଲା ଆମକୁ ଚ୍ୟାଲେଞ୍ଜ କରୁଛି କି ଆସ କି ଭାଇ ହେଡ ନେହିଁ ମାର ସକ୍ତେ ହୋ କ୍ୟା? ମାନେ ହେଡ଼ ମାରିପାରୁନି। ଆମେ କହିଲୁ କି ଠିକ ଅଛି କେବେ ଆସିଯାଅ ଆସିଯାଅ। ଦେଖେଇଦବୁ ହେ ଏମିତି ଟିକେ କଣ୍ଟ୍ରୋଭର୍ସି ଚାଲିଛି ସେଠି। ଚିକୁ ଭାଇ ବି ମଧ୍ୟ ଏବେ କିଛି କମେଣ୍ଟ କରିଛନ୍ତି। ସେମତି ଝଗଡା ଝାଣ୍ଟି ସେ ଗୋଟେ କମେଣ୍ଟ। କଲେ ଆମେ ତିନିଟା କମେଣ୍ଟ କରୁଚୁ, ଯାହା ଫଳରେ ଆମର କମେଣ୍ଟେ ସଂଖ୍ୟା ବଢୁଛି। ତ ସେଇ ଯୋଉ ଆମେ ଆମେ କନ୍ତ୍ରିଭର୍ସି କରିଚୁ। ଆମେ ଚାହିଁଲେ ଆମେ ସେଇଟା ମେସେଜରେ କଥା ହେଇପାରିବୁ। ଫିର୍ ଭି ଚଳିବ ।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
ହଁ, ତ ମୁଁ କହୁଥିଲି ଯଦି ଆମ ପାଖରେ ଆପଣ ଯଦି କହୁଛନ୍ତି ଯୋଉ କାଦିର ଭାଇ କହିବେ ଆଉ ଜଣେ ଦିଇ ଜଣଙ୍କୁ ବି କହିବେ ଯଦି ଆମେ ତିନି ଚାରି ଜଣ ହେଇପାରୁଛେ ତ ବେଟର ଆମେ ଆଉ କାହାକୁ ଖୋଜିଆ କାଇଁ ଆମ ପାଖରେ ରୁମ୍ ମଧ୍ୟ ବି ଅଛି। ଆମେ ନିଜେ କାଇଁ ନ ବନେଇକି ନିଜେ ବିକିବା। ବିକିବାନି।
ହଁ, ବିକିବା ପାଇଁକି ଆ କାଦିର ଭାଇଙ୍କ ବହୁତ ହିଁ କନଫିଡିନ୍ସ ଅଛି। ତ ମୁଁ ବି ଠିଆ ହେଇପାରିବି। ଆଉ ଆପଣଙ୍କୁ ଯଦି ଲାଜ ମାଡୁଛି ଆପଣ କଣରେ ଠିଆହେବେ। କଣରେ ଠିଆ ହେଇକି ଖାଇବାର ଏକ୍ଟିଙ୍ଗ କରିବେ। ଆମର କଷ୍ଟମର ସଂଖ୍ୟା ବଢେଇବେ। ଆ ତ ମୁଁ କହୁଛି ଆପଣ ଟିକେ ଶୁଣନ୍ତୁ। ଆପଣ ଯଦି ପଚାରିଛନ୍ତି ଯେ ଗୋ ଗୋଟେ ପ୍ରଶ୍ନ ମୁଁ ଉତ୍ତର କହୁଛି ଆପଣ ଆଜ୍ଞା ଆଜ୍ଞା ହଁ ହଁ କୁହନ୍ତୁ। ଆଉ ପ୍ରଶ୍ନ ପଚାରି ନାହାନ୍ତି ଆପଣ? ଗୋଟେ ବିକଳ୍ପ ଦେଲେ ମୁଁ ସେଇ ବିକଳ୍ପ କଥା କହୁଛି। ଆଉ ମୁଁ ତ କେବେ ଭା ଭାବିନି ଏମିତି ପିଲାଙ୍କ ରଖିବା କଥା। ମୁଁ ତ ତାଙ୍କ ସହ ଡାଇରେକ୍ଟ କଥା ହେଇ ତାଙ୍କର ଲାଜ ନଥାଏ। ସେ କୁହନ୍ତି ହଁ ଖୋଲିଦେବେ। ଆଉ ସେ ଗୋଟେ କହୁଥିଲେ ନାଇଟ ଦୋକାନ ଖୋଲିବେ ମାନେ ଝିଅ ପିଲାଙ୍କ ଡ୍ରେସ ବିକିବେ। କାରଣ ତାଙ୍କର ମମିଙ୍କର ଟିକେ ଜଣାଶୁଣା ଅଛନ୍ତି। ସେ ଆଣିକି ଆ ପାଞ୍ଚଶହରେ ଏଇ ଯୋଉ ନା ସେ ଯଦି ଗୋଟାକୁ ଦୁଇଶହରେ ତିନିଶହରେ ଆଣିବେ ସେ ପାଶହରେ ବିକିବେ। ତ ପାଞ୍ଚଶହ କିଏ ନିଅନ୍ତି ନ ନେଇ ପାରନ୍ତି। ନାଇଟ ଏତେ ଟଙ୍କା ବି ନୁହଁ। ତ କିନ୍ତୁ ତଥାପି ଆମେ ସେଇ ଭଳିଆ ପରିଶ୍ରମ କରିବୁ। ଆଉ ସେ କହିଲେ ଏ ଯୋଉ ଇନକମ ଟା ଡିଷ୍ଟ୍ରିବ୍ୟୁଟ ହବ ତାଙ୍କ ମମି ଆଉ ତାଙ୍କର ଆଉ ମୋର ଭିତରେ ଆମେ ଗୋଟେ କାମ କରିପାରିବା ତାଙ୍କ ମମିଙ୍କଠୁ କାଇଁ ପଇସା ଆଣିକି ନାଇଟ୍ କିଣିବା। ଆମର ଯେତିକି ଯୋଉ ଇନକାମ ହବ ଥରେ ଆସିଅଛି ଯଦି ଦଶ ହଜାର କି ପାଞ୍ଚ ହଜାର ଯେତିକି ର ଆମେ ଆଣିପାରି ବା ତ ତାଙ୍କୁ ବସେଇଦବା ବିକିବା ପାଇଁ ତାଙ୍କୁ କେତେ ପରସେଣ୍ଟ ଦବା ଟ୍ବେଣ୍ଟି ଥାର୍ଟି ପରସେଣ୍ଟ। ଆଉ ଯାହା ଆମେ ରଖିବା।
ହଁ। ଆପଣ ନିଜେ କହିଲେ କି ଯୋଉ ଆପଣ ନିଜେ କହିଲେ କି ତାଙ୍କର ମାମା ମଧ୍ୟ କିଛି ସେୟାର ନେବେ ସିଏ କିଛି ସେୟାର ନେବେ ଆପଣ କିଛି ସେୟାର ନେବେ ଆମେ କି ଏମିତି ହେଲେ ଚାରି ଜଣ ଆମେ ହେଲେ ତ ଏମତି ସେୟାର ବାଣ୍ଟିଲା ବେଳକୁ
ଚାରି ଜଣ ହଉନାହାନ୍ତି ତ ଚା ନା ଚାରିଜଣ କେମିତି ହଉଛନ୍ତି ମୁଁ ଯେହେତୁ କିଛି ପଇସା ଦେଇନି ତ ଅ ମୁଁ କେବଳ ଯାଇ ବସିଛି ଆଉ କାଦିର ଭାଇ ମୁଁ ଆଉ ତାଙ୍କ ମା ସେ ବାପାଙ୍କ କଥା ଆପଣ କେମିତି ପୁରଉଛନ୍ତି ସେ ଆମେ ତିନି ଜଣ ହିଁ ହଉଛୁ।
ଆପଣ ମତେ ବି ଶୁଣନ୍ତି କି?
ଆ ନା ଆପଣଙ୍କୁ ମୁଁ କେତେବେଳେ ମିଶେଇଲି ସେ ଏଇଟା ପୂର୍ବରୁ ଆମର ଯୋଜନା।
ଓ ପୂର୍ବ ଯୋଜନାଟା ଆପଣ ପାଇଁ। ତ ଆପଣ ଏବେ କହିବାର କାରଣ?
ମୁଁ ଏ ଏବେ କହିଲି କି ଆ ତାଙ୍କ ମାଆଙ୍କଠୁ ପଇସା ନ ଆଣି ଆମେ ଦେଇପାରିବା ଆପଣ ବୁଝୁଛନ୍ତି ଆପଣ ବୁଝିପାରୁନାହାନ୍ତି ଓଡିଆ ବୋଧେ।
ହଁ ତ ମୁଁ ସେୟା ହିଁ କହୁଛି ଯେ ଆମେ ବି ପଇସା ହେଇଦେଲେ ତ ସେୟାର ରେ ଆମେ ଚାରି ଜଣ ଆଛା ଆପଣ କହୁଛନ୍ତି ଆମେ ତାଙ୍କ ମାଆଙ୍କୁ ମିଶେଇବାନି ଆମେ ଖାଲି ଆ ମାଆଙ୍କୁ କଣ୍ଟ୍ରାକ୍ଟରେ ଯାଇକି ସେ ଜିନିଷ ଆଣିବା ବୁଝିଲୁ। ଠିକ ଅଛି।
ନୁହଁ ତାଙ୍କ ସିଏ ବି ତ ଜାଣିଥିବେ ନା ଯେହେତୁ ମା ପୁ ଗୋଟେ ଘରେ ରହୁଛନ୍ତି ତ ଜାଣିଥିବେ ଯେମିତି ହେଲେ।
ହଁ ତ ସିଏ ବି ବହୁତ ଭଲ ଜିନିଷ ମାନେ। ଜିନିଷ ଆମେ ଲୋଡ କରିକି ଆଣିପାରିବା ଆମ ପାଖରେ ଗାଡି ବ୍ୟବସ୍ଥା ମଧ୍ୟ ଅଛି। ତିିନିଥର ଲାଗିବ କିଛି ଚଳିବା ଆମେ ଆଣିପାରିବା ଜିନିସ କିଛି ଅସୁବିଧା ନାହିଁ ସେ ଜିନିଷ ବି କିଛି ବଡ ଜିନିଶ
ନୁହଁ ଗୋଟେ ଥର ହିଁ ଆସିହବ। ଗୋଟେ ଥର ହିଁ ଆସିିବୁ ତାଙ୍କର ବି ଆକ୍ଟିଭ ତାଙ୍କର ବି ଏମିତି କିଛି ବଡ ମାଲ ଗାଡି ନାହିଁ।
ଆଚଛା ଆଚଛା ହ ତାହେଲେ ଠିକ ଅଛି ସେମାନେ ଯଦି ଆଣିପାରୁଛନ୍ତି ତ ଆମେ ବି ମଧ୍ୟ ଆଣିପାରିବା। ସେଥିରେ ସେଥିରେ ବି ବହୁତ ପ ଦୋକାନ ଗୋଟେ ଦରକାର ବୁଝି ପାରୁଛନ୍ତି।
ଦୋକାନ ନୁହଁ ଆ ଆପଣ ବୋଧେ ଆ ଟିକେ ଅଧିକ ଭାବି ଦଉଛନ୍ତି ଆଉ ଟିକେ ବୁଝି ପାରୁନାହାନ୍ତି। ଆ ଆ ଆପଣ କେମିତି ବୁଝେଇବି ଆପଣଙ୍କୁ ଗୋଟେ ପାଲ ପାରିକି ତଳେ ବି ବସେଇ ହବ ଆପଣ ସେଇ ଭଳିଆ କିଛି ଦେଖିଛନ୍ତି। ମିନା ବଜାର ରେ
ହଁ ତ ମିନା ବଜାର ନୁହଁ ଯେ ବର୍ଷଟା ସା ସାରା ପଡିବ ଆଉ ମୁଁ ବର୍ଷେ ସାରା ବେପାର କରିବାକୁ ଅଛି
ଓହୋ ତ ବର୍ଷ ସାରା ନହଉ ଶୀତ ଦିନେ ଯୋଉ ଦଶହରା ଟାଇମ ରେ ଜେ ଯଦି ସେତିକି ବି ବେପାର ହେଇଗଲା ବହୁତ ଭଲ କଥା ଆମେ କୋଉ ମେଳାରେ ଯାଇ ବସିପାରିବୁ।
ଆଜ୍ଞା ହଁ ମୁଁ ବୁଝିଲି କିନ୍ତୁ ସେତେବେଳକୁ ଆପଣ ଜାଣିପରୁଥିବେ କେତେ ସମୟ ଦବାକୁ ପଡିବ?
ହଁ ହଁ ଯେ ମୁଁ ଆପଣଙ୍କୁ ଯୋଉଟା କହୁଛି ସେଇଟା ପରମାନେଣ୍ଟ ନୁହଁ ଆଉ ଚିରସ୍ଥାୟୀ ନୁହଁ। କିନ୍ତୁ ଟେମ୍ପୋରାରୀ ପାଇଁ କିଛି ସମୟ ପାଇଁ ଆମେ ସେମିତି କରିପାରିବା ଆଉ ସେଥିରୁ ଯୋଉ ଅର୍ଥ ବାହାରିବ ତ ସେଇ ଅର୍ଥକୁ ଆମେ ଆମର ନେସ ବିଜନେସ ଲାଗିପାରିବା କାରଣ ଆମର ଯେତିକି ହଉଛି ଅର୍ଥ ସେତିକି ଅର୍ଥରେ କିଏ ମାନେ କେମିତି ବଡ ଦୋକାନ ଯୋଉ ବିରିୟାନୀ ହଉ କି ମୋମୋ ହଉ ସେଇ ଦୋକାନ ଖୋଲି ହବନି ମତେ କା ଟାଇ ଲାଗୁଚି।
ମତେ ଯାହା ଲାଗୁଚି ସେଇଟା ବହୁତ ଭଲସେ ଖୋଲି ହବ। କିଛି ଅସୁବିଧା ହବନି କାରଣ ବିରିୟାନୀର ଆମ ବିଜନେସ ର ଯାହା ପଇସା ସେଇଦିନ ରାତିରେ ହିଁ ମିଳିଯିବ ଆମକୁ ବୁଝିପାରିଲେ ଆମେ ସେଇ ପଇସାରେ ଯୋଡିକି ଆମେ ଟାଟା ପରଦିନ ପାଇଁ ଆମକୁ ଖାଲି ଷ୍ଟାର୍ଟିଂରେ ଗୋଟେ
ଆପଣ ପ୍ରଥମ ଥର ବିରିୟାନୀ ଦୋକାନ ଖୋଲୁଛନ୍ତି ଆପଣଙ୍କ ପାଖକୁ କଷ୍ଟମର ଆସିବେ ଆପଣ ଆସେ କେମିତି
ମୁଁ ବୁଝିଲି ପ୍ରଥମ ଥର କଷ୍ଟମର ଆସିବେନି ସିନା କିନ୍ତୁ ଆପଣ ଜାଣି ଯେ ବାର ଦେଖିକି ଜେଗା ଦେଖିକି ଯଦି ଆମେ ଖୋଲିବା ତ ଆରାମରେ କଷ୍ଟମର ଆସିବେ।
ନା ଆପଣ ରିକ୍ସ ନବା କଥା କହୁଛନ୍ତି କିନ୍ତୁ ଆପଣ ରିକ୍ସ ନଉନାହାନ୍ତି। ଆପଣ ବୁଝିପାରୁନାହାନ୍ତି
ଆପଣ କାଇଁ ଭାବୁଛନ୍ତି ଆମେ ତମ ପା କୋଡିଏ ହଜାର ଅଛି ସେଦି ଆମେ କୋଡିଏ ହଜାର ଇଭେଷ୍ଟ କରିବା। ଆମେ ସେଥିରୁ ପାଞ୍ଚ ହଜାର ଇନଭେଷ୍ଟ କଲେ ବି ବହୁତ ବଡ ଜିନିଷ ହବ ପାଞ୍ଚ ପାଞ୍ଚ ଦଶ ହଜାର ବି ଇନେଷ୍ଟ କରିବା ଯଦି ଆମେ ମ ଦିନ ହେଇ ଯଦି ଆମେ ଗୋଟେ କାମ ହ ଆପଣ ଗୋଟେ କାମ କରୁନାହାନ୍ତି ଆମେ ପରମାନେଟ କାଇଁ କୌଣସି ଜିନିଷ ହେଇକି ଆପଣ ଯୋଉ ଦେଖୁଛନ୍ତି ସେ ଯୋଉ ମାନେ ସେ ଯୋଉ ଜେଗା ଗୁଡା ଯୋଉ ରିୟାନ ସେ ଯେଗା ଗୁଡା ଆମେ ରେଟ୍ ରେ ଆଣିଦବା ଦିନେ ଦି ଦିନି ପାଇଁ ବୁଝିପାରୁଛନ୍ତି ଯୋଉ ଗ୍ୟାସ ବରା ଯାହା ବି ଗ୍ୟାସ ତ ଆମ ପାଖରେ ବି ରହିପାରିବ ମିଳିଯିବ କି
ନା ଯେଗା ଯେ ଗା ରେଣ୍ଟ ନୁହଁ ଯେଗା ରେଣ୍ଟ କିଛି ନିଅନ୍ତି ନି ରୋଡ ସାଇଡ ରେ ମନ ଇଚ୍ଛା
ଯେଗା ମାନେ ମୁଁ କୋଉ ଯେଗା କହୁଛନ୍ତି ବୁଝିପାରୁନାହାନ୍ତି ଯୋଉ ଯୋଉ ଯୋଉ ବିରିୟାନୀ ବନାଉଛି ଯୋଉ ବଡ ଯୋଉ ଇଆଟାଇପର କଣ ସେଟା କୁହନ୍ତି ମୁଁ ଜାଣିନି ସେଇଟା ବି ଯାହାବି ସେଇଟା ଆମେ ଯୋଉ ଯେମତି ଭୋଜି ଭୋଜିରେ ସବୁ ରେ କରି ଆଣନ୍ତି ଆମେ ସେମିତି ରେଣ କରିକି ଆଣି ଦିନେ ଦି ଦିନ ପାଇଁ ଅଣିକି ସେଟା କଣ ପାଇଁ ନା ଆମେ ଦେଖନ୍ତି ଯେ ସେଥିରେ ମାନେ ଯଦି ଭଲ ବିଜନେସ ହେଲା ଦି ଦିନି ଭିତରେ ଭଲ ଆମ ଇନକମ୍ ହେଲା ଭଲ ବେପାର ହେଲା ଆମେ ଭାବୁଛନ୍ତି କି ଆମେ କଣ ଗୋଟେ ଜାଗାରେ ପକେଇବାକି ଆମେ ବହୁତ କୋଉ ଜାଗାରେ ଭଲ ବେପାର ହଉଛି ଭଲ ବେପାର ହେଲେ କେତେ ବେପାର ହଉଚି? ତ ଯଦି ଆମକୁ ଠିକ ଠାକ ଲାଗିଲା
ହଁ ଆପଣ ଆପଣଙ୍କ ମତ ଦେଲେ ଆଉ ମୁଁ ମୋ ମତ ଦେଲି ମତେ କାଇଁ ଆପଣଙ୍କୁ ମତେ ଏତେ ବି ଠିକ ଲାଗୁନି ମତେ ବହୁତ ହିଁ କ୍ଷତି ଆଶା ହଉଛି କ୍ଷତି ଆ ଭରି ପାରିବାନି ଆମେ ବହୁତ ହିଁ ପସ୍ତେଇବା ତ ମତେ ଡର ଲାଗେ ସେଇ ଜିନିଷ କ୍ଷତି ନ ହଉ କେମିତି ଆମର ଲାଭ ନହେଲେ ବି ଚଳିବ କିନ୍ତୁ କ୍ଷତି ନ ହଉ। ତ ଏତେ ବିରିୟାନୀ ଆପଣ କେମିତି ଆ ବିରିୟାନୀ ହବନି ଆପଣ ଅଲଗା ଛୋଟ ମୋଟ ବିଜନେସ ଯଦି ଖୋଲିଦବା ତାପରେ ଯଦି ଆମର ବଡ ଏମାଉଣ୍ଟ ହେଇଗଲା ତ ଆପଣ ଜାଣିଛନ୍ତି ଗୋଟେ ନାଇଟ ଯଦି ଆମେ ଶହେରେ କିଣୁ ତାକୁ ଦୁଇଶହ ତିନିଶହରେ ବିକୁଛେ ତ ଆମକୁ ଏଠି ଆମକୁ ଦୁଇଶହ ତିନିଶହ ମିଳୁଛି ପର ନାଇଟ୍। ତ ନାଇଟି ନାଇଟି ଯୋଉଟା। ଆଉ ତ ଆମେ ଯେମିତି ପଚାଶ ଟା ପାଖାପାଖି ହଁ ପଚାଶଟା ପାଖାପାଖି ବିକିଲେ ଆ କେତେ ହଉଛି ଆମର ପଇସା କେତେ ହଉଛି ଆପଣ ଟିକେ ହିସାବ କରନ୍ତୁ। ପାଞ୍ଚ ହଜାର ପାଖାପାଖି କିି ପାଞ୍ଚ ହଜାର ନୁହଁ ତାଠୁ ବି ଅ ଅଧିକ ହଉଛି ବୋଧେ।
ଏ ଶୁଣନ୍ତୁ ମୋ କଥା ତାକୁ ବି ବିକିବାକୁ ହେଲେ ବହୁତ କଷ୍ଟ କରିବା ପ ନର୍ମାଲି ଖାଇବା ଦେବାଠୁ ଅଧିକ ବର୍ଷ ବିକିବାଟା ଆପଣ ଜାଣିଛନ୍ତି ସେଠି ବହୁତ ସମୟ ବସି ରହିବାକୁ ପଡିବ କଷ୍ଟ
ହଁ ଖାଇ ଖାଇବା ଦୋକାନରେ ଖାଇବା ଦୋକା ଦୋକାନ ରେ ତ ଠିଆ ହେବାକୁ ପଡିବ ଆଉ ଖାଇବ ଦୋକାନରେ ଆପଣ ବସିବେ ନା ଆପଣ କୋଉଠି ଖାଇବେ?
ନାଇଁ ନା ଆପଣ ବୁଝିପାରୁନ କଥା ଠିଆ ହବା ଟା ଆପଣଙ୍କୁ ଅଧିକ କଷ୍ଟ ଲାଗୁଚି ଏମିତି ଯାଇକି ଚବିଶ ଘଣ୍ଟା ବସିକି ବେପାର କରିବା ବିରିୟାନୀ ତ ଗୋଟେ ଵେଳାର ମାନେ ଆପଣ ଦଶଟାରେ ପକେଇଲେ ଦିଟା ତିନିଟା ଭିତରେ ସରିଲା ହେଇଯିବ ବିଝ ପାରୁଛନ୍ତି।
ତ ସେଇ ଅନୁସାରେ ତ ଆମ ପାଖ ଖୁବ ଅର୍ଥ ଆସୁ ଆମେ ଅର୍ଥ ଟିକେ ନ ଆସୁୁ ଆମେ ପାଗଳ ହେଇଯାଉଛେ। ଟିକେ ଅର୍ଥ ଆସୁ ଆମର ଗୋଟେ ଗ୍ରୁପ ରେ ଗ୍ରୁପ ରେ ଡିସକସନ ହବ ଯେତେ ବି ଭଲ ବେଷ୍ଟ ପ୍ଲାନ୍ ହେଇପାରିବ ସେଇଟା ଆମେ ଆପ୍ଲାଏ କରିବା ଆଉ ଏମିତି ଟିକେ ହଡ଼ ବଡ଼ ହେଇ ଆପଣ ଯାହା କହିବେ ମତେ ଭଲ ଲାଗୁନଥିବ, ମତେ ଯାହା କହିବ ମୁଁ ଯାହା କହିବି ଆପଣଙ୍କୁ ଭଲ ଆଲାଓ ନଥିବ ସେମିତି ହେଇପାରିବି ତ ହଁ ହଁ ତ ଆମେ ତିନି ଜଣ ମିଶିକି ତ ଆମର ଗୋ ଟେବୁଲ ବୈଠକ ପକେଇବା ତ ଆମେ ଯୋଉଟା ମନନୀୟ ଥିବ ଯୋଉଟା ବହୁତ ଅଧିକ ଭୋଟ ଯାଉଥିବ ତାଙ୍କ ପାଖକୁ ତ ସେଇ କାର୍ଯ୍ୟଟେ କରିବା।
ତ ଆପଣଙ୍କଷୟରେ କେତେ ଆପଣଙ୍କଷୟରେ ଗ୍ରୁପରେ ଆମେ କେତେ ପିଲା ରଖିଲେ ଠିକ ହବ?
କାଲି, ମୁଁ ସେଇ ଗ୍ରୁପ ଟା ତିନି ଜଣ କହିଲି ଆପଣ ବୁଝିପାରୁନାହାନ୍ତି ଟିକେ ମୁଁ ରଖୁଛି ମୁଁ ହ ପରେ କଥା ହେବି ଆପଣଙ୍କ ସହ
ହଁ